କଁ କରୁଚ? ହାଲୋ।
ଆମ ପୁଅକୁ ବସେଇକି ଖେଳଉଚୁ।
ହୁଁ ଖାଇସାଇଲଣି?
ନାଇଁ ଚାହାକୁ ରୁଟି ଖାଇଥିଲି।
ହୁଁ ରୋଷେଇ?
କଁ କହିଲ, ରୋଷେଇ ଚାଲିଚି। ରୋଷେଇ ଯୋଉ ଭାତ ବସିଛି ଆମର ମାଛ ଆଇଥିଲା।
ହୁଁ।
ମାଛ ଆଇଥିଲା ଯେ ମାଛ ସଇଲାଣି, ମାଛ ଖାଇ ବଇଚନ୍ତୁ ଯାଆ କୁ ଶାଶୁ ଖାଇବଇସ ରେ ଆମେ ଆମ ପୁଅ ଖେଳଉଚୁ।
ହୁଁ।
ଉଁ ଆମର ଗୋଟେ ନୂଆ ଟସଲାଟେ ରଖିଚୁ ଆଜି ଯେ ଆମ ପୁଅ ହେଇଥିରେ ଖେଳୁଚି ଗାଧେଇବ।
ଆଉ ତମର ରୋଷେଇ କେତେ ବାଟ ଗଲାଣି?
ଉଁ ଆମର ରୋଷେଇ ସଇଲାଣି ।
ସଇଲାଣି?
ହୁଁ।
ତେ ଚଞ୍ଚଳ କଣ ପାଇଁ କରୁଚ?
ଆଜି ସେ ଅପିସ୍ ଯାଇନାହାନ୍ତି ତାଙ୍କର କୋଉ ଟେ ବାହାଘରୁକୁ ଯାଇଛନ୍ତି। ସିଏ ବାହାଘରୁକୁ ଯିବେ ଯେ ସକାଳୁ ମାଛ ଭାଜିଲି ମାଛ ଆଣିଥିଲେ। ଆଉ ଶାଗ ଯୋଉଡ଼େ ଥିଲା ଭାଜିଲି। କଲର ଉରା ପାକି ଯାଉଥୁଲା ଯୋଉଡ଼େ ଭାଜିଦେଲି। ଶାଗ ଭଜା ମାଛ ଭଜା ପଖାଳ ଯୋଉ କଣ ଆଉ ହେରା କଲରା ଆଳୁ ଭଜା। ଖାଇଦେଇକି ସେ ଅପିସ୍ ଯୋଉ ଗଲେ ବାହାଘରୁକୁ। ଆ ମୁଁ ଯୋଡ଼େ ଭା ତ ରାନ୍ଧିକି ଭାତ ନଥିଲା ଭାତ ଯୋଡ଼େ ରାନ୍ଧିକି ପଖାଳିଦେଲି ଆଉ।
ଉଁ ହୁଁ। ଟ୍ୟାପ୍ ରୁ ଆଣ ମନା ହେଠୁ। ହଁ ହଁ।
ଆଉ ଝିଅ?
ଝିଅ ସ୍କୁଲ ଯାଇଛି।ଆଉ କ ଏ ଭାତ, ମାଛ ଖାଇକି ଯାଇଛି।ଆଉ ହ ଆଉ କଣ? ତମର କେମିତି ଇଏ କରୁଛ ଦଶହରା?
ଦଶହରା ଆମ ଘରେ ଏଇ ଯୋଉ ସଜ ବସୁଛି। ସବୁ ଇଏରୁ ଯେଉଁ କଣ ମ ହ ଯୋଉ ହତିଆର।
ହୁଁ।
ଆଉ କଦଳୀ, ନଡିଆ ହେରିକା ସବୁ ଭୋଗ ହଉଛି।ପିଠାପଣା ବି କରିକି ଭୋଗ ହଉ
ହୁଁ।
ଆମର ସବୁ ବଳି ଦିଆହଉଛି ମାଛ ନହେ ଲେ ଅମୃତଭଣ୍ଡା ଜହ୍ନି
ମୁଁ ତ ଜାଣିଛି ଏରା କଣ ଗୋଟେ କଣ ଗୋଟେ କୋଉଠୁ ଫଳ ଗଛରେ ଦିଅନ୍ତେ।ତମେ କଣ ଅମୃତଭଣ୍ଡା ଜହ୍ନି କହିଲଣି?
ଆମ ଆଡେ ତ ଅଛି।
ହୁଁ ହୁଁ। ହଉ ତାହାଲେ ମୋର ମନେ ପଡୁନି ନାଆଁଟା ହେଟା କଣ ନାଁ ଟା? ବାପା ଟିକେ ପୁଅକୁ ନେଲ। ହୁଁ ହୁଁ । ସେ ଉ ଉଠି ପଡୁଛି ଯେ ଆଉ କଣ? ଗଛ ପଛ ଭଲ ଲଗେଇ ହବ।କଣ ବାଇରେ ଫସଲ ଫସଲ କରିଛ?
ନାଇଁ ଏଠି ବାରି ନାହିଁ ଆମର
ଫସଲ କିଛି କରୁନାହାନ୍ତି?
ନା।
ଆଉ କଣ ଖାଲି କିଣା ଖାଉଛନ୍ତି? ଆମର ସବୁ। ଫସଲ ଲଗଉଛନ୍ତି ଆମ ବାପା ମାଆ ଲଗୋଉଛନ୍ତି ଆମେ ନିଜେ କରୁନୁ ମ। ଆମେ ନିଜ ହୁଁ। ଭେଣ୍ଡି, ବାଇଗଣ, ଜହ୍ନି ଏଇଖିନା କି ତିନିଟା ପୁରା ଆସୁଛି।ଭେଣ୍ଡି ବାଇଗଣ, ଜହ୍ନୀ ପୁରା ପ୍ରପର୍ଲି ଆସୁଛି। ଆଉ ଲଙ୍କାଟା କାଇଁ ଠିକରେ ହଉନି। ବୋଦି ହଉଚି। ଆଉ ଶାଗ ତ ଆମ ବାଇରେ ସବୁ ପ୍ରକରିଆ ଅଛି। ଖଡାଶାଗ, ବମ୍ବେଇଶାଗ, ନେଉଟିଆଶାଗ, କଳମ ଶାଗ ଆମର ଶାଗ ହବୁଛି।କଖାରୁ କ କଖାରୁ ଡଙ୍କ ହେଲା ସଜନା ଶାଗ ସାଗର ଔଷ ପିରେନ୍ସ ଭଲ ପାଇଁ। ଆଉ ଏଉ ଛାତ ଉପରେ ନହଲେ ମାଟି ଫାଟି ରଖିକି ଇଏ କରୁନ ଫ ଆଣିକି ଯୋଉ କୁଣ୍ଡ ଆଣିକି ଲଗଉନ ଗଛ ପଛ।
ହଁ ହଁ ଆମର ଏଠି ଜଣେ ଆମର ଏଠି ସବୁ ଲଗେଇଛି ପୋଇ ପୋଇ ଗଛ ଲଗେଇଛନ୍ତି। ଜହ୍ନି ଲଗେଇଛନ୍ତି, କଲରା ଲଗେଇଛନ୍ତି ଅମ ଯୋଉ କଣ ହେଟା କଦଳୀ ଗଛ ଲଗେଇଛନ୍ତି, ଫୁଲ ଲଗେଇଛନ୍ତି।
ହଁ ଆ ଆଣିକି କୁଣ୍ଡ ଆଣିକି ଲଗଉନ ବସୁଚ ତ ଦିନରାତି। ହୁଁ। ଲଗା ଲଗି ଗଛ ବଛ କଲେ ଭଲ ନା ହୁଁ।
ନାଇଁ ଏଥରକ ଲଗେଇବା।
ହୁଁ ଆଉ କଣ?
ତମ ଗାଁରେ ଯୋଉ ଇଏ ଯାତ୍ରା ହଉନି ରଥ ଯାତ୍ରା
ଗାଁ ରେ ହଉନି ଏଠି ଟାଉନ ଉପରେ ହଉଛି ଟାଉନ ଉପରେ ତ ବଡ ଆକାର ରହୁ ଚି ଆଉ ଗାଁ ରେ ଗାଁରେ ନାହିଁ।
ଦେଖି ଯାଇଚ କେବେ?
ନାଇଁ ଖାଲି ଦେଖୁଛେ ମୋବାଇଲ ରେ ସବୁ ରେକର୍ଡିଙ୍ଗ ଫେକୋଡିଂ କରିକି ଆଣୁଛନ୍ତି ଝିଅ ଯାଉଛି ଦେଖିନି ଯାଇନି କିନ୍ତୁ ମାନସିକ କରିଛି ମାନେ କେବେ ଭଗବାନ ଯଦି ମାନସିକ ପୂରଣ କଲେ ତାହେଲେ ଠାକୁରଙ୍କ ରଥ ଭିଡ଼ିବାକୁ ଯିବି। ହୁଁ ଆଉ କଣ?
ତମ ଘର ପାଖରେ କୋଉ ମନ୍ଦିର ଅଛି?
ଆମ ଘର ପାଖରେ ଗୋଟେ ଶିବ ମନ୍ଦିର ଅଛି ହୁଁ ହ ବାର ମାସେ ମୁଁ ସୋମବାର କରେ ଅରୁଆ ଖାଏ। ଓହୋ। ମଁ ମାନେ ଆମ ଗାଁ ଶିବ ଠାକୁରଙ୍କ ମୁଁ ମାନେ ଭଗବାନ ଅଛନ୍ତି। ତମକୁ କଣ ସିଲେଇ ମିଲେଇ କଣ ଆସିଛି ନା ଆସିନି କିଛି?
ସିଲେଇ ଆସିଛି କପଡ଼ା କାଟି ପାରିବିନି ସିଲେଇ କରିଦେବି।
ହଁ।
ସବୁ ଯୋଉଗୁଡ଼ା ଯୋଉ ରଫୁ ମରା ହୁଏନି।
ରପୁର ରପୁରା ଖାଲି। ହୁଁ ଆଉ ବ୍ଲାଉଜ
ବ୍ଲାଉଜ ଏ କପଡା ଭଲ ସେ କାଟି ଆସିବନି ନା ହେଲେ ସବୁ ସିଲେଇ କରିଦେବି।
ହଁ ତାହେଲେ ଟିକେ ଶିଖି ଯାଉନ।
ହଁ ଯିବା ସିକିବାକୁ ଯିବା।
ହୁଁ। ହଁ ଝିଅ ସିକି ଯାଉ ହେଲା। ଯୋଉ ଶିଖିଗଲେ ଉ କାମ କରିବା ହବ ନା? ଏବେ ମୋର ଗୋଟେ ଏଠି ଜଣେ କିଏ ମୁଁ ହଉ ଯାହା ହବ।
ଆଁ।
ସେ ସବୁ ପ୍ରକାର ବ୍ଲାଉଜ ତିଆରି କରେ ଏବେ ପରା ସେ ପୁରା ଦୋକାନ ଦେଇକି ବସିଲାଣି। ମାନେ ଏବେ ଶିଖିକି ସେ ଦୋକାନ ଦେଇକି ବସିଲାଣି ମତେ ତ ଘରଜଞ୍ଜାଳରୁ ରୁ ଫ୍ରି ମିଳୁନି ଆଉ ମୁଁ କୁଆଡେ ଶିଖିବି। ହଁ ହୋଉ। ଆଉ ରଜ କୁ ବୁଲାବୁଲି କୁଆଡ଼େ କରି ଯାଇନ ଏବେ ଗାଁ ଫାଁକୁ କୁଆଡ଼େ ଯିବ?
ହଁ ହଁ ଏବେ ଗାଁକୁ ଯିବୁ।
ହୁଁ।
ହଁ ରଥଯାତ୍ରା ଦେଖି।
ରଥଯାତ୍ରା ଦେଖିବାକୁ ଯିବ?
ହଁ।
ହୁଁ ହୁଁ ହ ଓ ହୋ।
ଆଉ ତମ ଗାଁ ରେ କଣ ଯାତ୍ରା ଅଛି ଆଉ?
ଆମ ଗାଁର ଲକ୍ଷ୍ମୀ ପୂଜା ବଢ଼ିଆ ଅଛି। ଲକ୍ଷ୍ମୀ ପୂଜା ଅଛି ଶିବରାତ୍ରୀ ଜାଗର ଭଲ ଅଛି। ଜାଗର ଏଇଟି ମତେ ବହୁତ ଭଲ ଲାଗେ। ଗାଁ ରେ ପ୍ରା ପ୍ରାୟ ଗାଁ ଟା ଲୋକ ପୁରା ଜାଗାରେ ପୁରା ମହାଦେବ ଉଠିଲା ଯାଏ ବସ ହନ୍ତି।
ହୁଁ ଉ।
ଯାଗର ଉଠିଲ ଯାଏ ବସିବେ ଯେ ଉଁ ପୁରା ଲାଷ୍ଟକୁ ଭୋଜି ଭାତ ହବ
ହ।
ମହାଦେବ ଉଠିବ ସମସ୍ତେ ଖାଇବେ ଘରକୁ ଆସିଲା ବେଳକୁ ବାରଟା ଗୋଟେ ବାଜିବ ଏଠି ଇ ଜାଗର ଟା ମତେ ବହୁତ ଭଲ ଲାଗେ ଜାଗର କାର୍ତ୍ତିକ ପୂର୍ଣ୍ଣମା।
ହ।
ହେଲା ବହୁତୁ ଭଲ ଲାଗେ ଆମ ବାପ ମା ବାପ ହର ଗାଁରେ ବି କାର୍ତ୍ତିକ ପୂର୍ଣ୍ଣିମା ଗୋଟେ ଫଲ ଯାତ୍ରା ଯେ ଲାଇଟ୍ ହେକା ଲାଗିକି ପ୍ରଶେସନ ହୁଏ ଠାକୁରଙ୍କୁ ମୂର୍ତ୍ତି ହୁଏ। ଆଉ ଯୋଉ ଯାତ୍ରା ପୁରା ପଡେ ଦୋଳି ପଡେ ପୁରା ବଢିଆ ହୁଏ। ସବୁ ସାଙ୍ଗସାଥି ଭଉଣୀ ମାନେ ଆମେ ସବୁ ଏକାଠି ହଉ ହୁଁ ଆମର ଛାଡ ଖାଇରେ ଭଲ ଉ ଏଇ ଛାଡ ଖାଇ ଯୋଉ ଦିନ ଥାଏ ସେଦିନ ଆମ ଗାଁର ପ୍ରଶେସନ ଥାଏ। ମୋ ଝିଅ ତ ଆମ ଘରକୁ ଗାଁ ଯାତ୍ରାକୁ ଗଲେ ସେ ଜମା କହୁନି ମୁଁ ଆସିବି ବୋଲିକା। ସେ କହୁଛି ମୁଁ ଏଠି ପୁରା ରହିବି। ଆଉ କଣ ମାଣବସା ଅଛି ନା ନାଇ ତମ ହାଡେ?
ହଁ ଆମ ଘରେ ମାଣବସା ଅଛି।
ହୁଁ ବାହାଘରକୁ ଅଛି ଆମ ଘରେ ବି ମଣବସା ଅଛି।
ହୁଁ।
ହୁଁ।
ତମ ଘରେ କିଏ ତମେ ମାଣ ବସଉଛ ନା ଆଉ କିଏ ବସଉଛନ୍ତି।
ନାଇଁ ମୁଁ ବସଉଛି ଦି ତିନି ବର୍ଷ ଦି ତିନି ବର୍ଷରୁ ଆଗ ଦି ତିନି ବର୍ଷ ସା ସୁ ବସେଇଲେ ଦି ତିନି ବର୍ଷ ଜାଣି ପଇଲିନି ଟିକେ ଦେଖିଲି ଆଉ ଏଇ ଦି ତିନି ବ ବର୍ଷେଇଲେ ମୁଁ ପଲି ପୁରା ମୁଁ ନିଜେ ବସଉଛି ପିଠା ପଣା କରୁଛି ନାଙ୍ଗି ମୁଗ କରୁଛି। ଠାକୁର ଉଠଉଛିଁ ମୋର ସବୁ କରୁଛି ମାଣ ପେଢ଼ି ଧୁଆ ଧୁଇ କରୁଛି। ମୁଁ ସବୁ କରିଦଉଛି କେବଳ ଏବେ ଯୋଉ ଠାକୁର ରଥରେ ଥିଲାବେଳେ ଯୋଉ କା ରିଣ ହୁଏ ନି
ତାରିଣ ହଁ ହଁ ହଁ।
ତାରିଣୀ ଠାକୁର ରଥରେ ଥିଲାବେଳେ ହିଁ ହୁଏ।
ହୁଁ ହୁଁ।
ଏଇ ତାରିଣୀ ଟା କେବଳ ଆମ ମା ଯିଏ ସିଏ କରନ୍ତି ନହେଲେ ନାହିଁ ଆଉ ଆଉ ବର୍ଷ ଟା ଯାକ ବାର ମାସ ଯେତେ ସବୁ ପୁଣ୍ୟ ପର୍ବ ଘରେ ପାଳନ ହୁଏ। ମୁଁ ସବୁ କରେ। ଏ ତାରିଣୀ ଟା ମାନେ ତାଙ୍କ ମା ଉ ତରେ ସିଏ କରୁଛନ୍ତି ସେ ଅରୁଆ ଖାଇବେ ନା ସେ ଗୋଟେ ଦିନ କେବଳ ସେଇଟା ସେ ପୂଜା କରିକି ଅରୁଆ ଖାଉଛନ୍ତି ଠାକୁର ଙ୍କ ଠି ନାଗି ଭୋଗ କରୁଶ୍ ନ୍ତି କୁଟା ଅଟକାଳି ହେଲା ନହଲେ ଆଉ ଯେତେ ତାପରେ ମୁ କାର୍ତ୍ତିକ ଶ୍ରାବଣ ମାସରେ ସୋମବାର ହଉ ଭଦ୍ରବ ମାସ ରେ ଖୁଦୁରି କୁଣି ଓଷା ହଉ ଆସିନ ମାସରେ ଦଶହରା କାର୍ତି ରେ ଦୀପାବଳି ଘରେ କେତେ କାମ ସବୁ ଜଙ୍କ ମୋ ସବୁ କାମ କେବଳ ମା ଯେତିକି ଏଇଠିକି ଏଇ ଗୋଟା କଥା ସେ କାମ କରିବେ ଏମ୍ ମଙ୍ଗଳବାର ଟା। ମାର୍ଗଶିର ମାସ ଗୋଟାଯାକ ପୂଜା ଫୁଜା ସବୁ ମୋ ଦାୟିତ୍ୱ।
ସବୁ ତମର ଓଷା ବାର ଓଷା ବାର ଓଷା ବାର କରିବାକୁ ଭଲ ଲାଗୁଛି ନା।
ସେ ତ ମା ଯିଏ ସବୁ ମଙ୍ଗତିନି କରିବାକୁ ତେଣୁ କରି ସବୁ ଜିନିଷ କରିଆସିଛି କଲେ ବି ଭଲ ଏତ ଫୁର୍ତ୍ତି ହେଇକି କରିବ ଭଲ ଆଉ ମା ତାହେଲେ
ସବୁ କାମରା ପଡିଆ ରହିବ ତାପରେ ନିଜ କାମ ନିଜେ କଲେ ଭଲ। ପେ କରିବ ସେ କରୁଥିବ ଏ ଛାଡୁଥିବ ତ ଆଉ କାମ ଗଲା ବେଳକୁ ସେ ଗୋଟେ ଜାଗାରେ ଦିଟା କାମ ତେ ଲଗେଇକି ବସିଥିବେ, କ ନିଜ କାମ ନିଜ କଟା କଣ ମୁଁ ବି ମନ ପାଉନଥିବ କାମ ଗୁରା କଲା ବେଳକୁ ସିଏ ତେଣୁ କର ନିଜ କାମ ନିଜେ କରେ ହଉ ହ ମୁଁ ରଖୁଛି।
ହଁ ହଁ ରଖ।